କଣ କରୁଥିଲେ ଆପଣ?
ମୁଁ ଏଇ ବସିଛି ଆପଣଙ୍କ ନା ଟା ମତେ ବହୁତ ଭଲ ଲାଗିଲା। ହଉଛି ଅଭିଲିପସା ବଢଆ ଟା ମାନେ ବଢି ନା ଟା ଏମିତି। ନା ମାନେ ବାପା ମା ବାଛିିକି ଦେଇଛନ୍ତି ଯେ ଭଲ ନା ଟା ଆଉ ଆପଣଙ୍କର ରାତ୍ରି ଭୋଜନ ସରିଲାଣି।
ଆଜ୍ଞା ମୋର ଡାକ ନା ସୁଶ୍ରୁ। ବାକି ଏ ନା ଟା ବାଛିକି ଦେଇନାହାନ୍ତି ମୋ ନା ମୋ ଦିଦ ନା ଆକାଂକ୍ଷା ଥିଲା। ତ ମୁନା ଫାଷ୍ଟ ପ୍ରତିୀକ୍ଷା ଦେଇଥିଲା। କାରଣ ଆକାଂକ୍ଷା ସହିତ ପ୍ରତୀକ୍ଷା ନାଟା ଭଲ ଶୁଣ ଯାଉଥିଲା। ତାପରେ ଦେଖିଲେ କି ମୋର ମୋର ଗୋଟେ ଭାଇ ନା ଆୟୁଷ ଆଉ ଗୋଟେ ଦିଦି ନା ଆଦ୍ୟାସା ମୋ ଦିଦି ନା ଆକାଂକ୍ଷା। ତ ମୋ ନାଁ ପୁଣି ବଦଳେଇକି ଏରେ ବୋଲି ଭାବିଲେ। ତ ମୋର ଗୋଟେ ଭାଇ ତାଙ୍କର ସିଏ ଥିଲେ ବଣ ଟିକେ କିଏ ତ ତାଙ୍କୁ କହିଲେ କି ଗୋଟେ ଭଲ ନା ବାଛିବ ଆଉ। ସିଏ ତାର ନିଜର ଗର୍ଲଫ୍ରେଣ୍ଡ ନାଁ ଦେଇଦେଲା ଥିଲା ଅଭିଲିପ ସାା ସେଇଥିଲା କି ମୋ ନାଁ ବି ଅଭିଲିପ୍ସ। ସଗତଲା ଓ ଆରଗୀଛି ଅସ୍ତିିତବ ନାହିଁ।
ଚଳିବ ଏଇଟା ହଉଛି। ଭଗବାନଙ୍କ ଦ୍ଵାରା ଦିଆଗଲା ତ ଚଳିବ ବୁଲି ବାଲିକି ଏତେ ନା ବଦଳିଲା ପରେ ଏଇ ନାଁ ଟା ଦିଆହଇଛି ମାନେ ବହୁତ ଭଲ ନା ଟା ମତେ ତ ଏଇ ନାଁ ଟା ଭଲ ଲାଗିଲା ମାନେ ଆଜିକାଲିର ଯୁ ଯୁଗରେ ମାନେ ଜେନ୍ଜିି ଯୁଗ ଯୋଉ ଆଜିକାଲି କହୁଛନ୍ତି ଏଇ ନାଁ ଟା ସେମିତି ହେଇଛି। ଆଉ ଆଗ କାଳର ଯୁଗ ମାନେ ଯଦି ଆ କେବେ ଭବିଷ୍ୟତରେ ଆପଣ କୋଉ ଫ୍ୟାମିଲିରେ ବାହା ହେବେ କି କଣ ତା ଙ୍କୁ ବି ନାଁ ଟା ଲାଗିବ ପୁରା ଯେମିତି କି ଝିଅ ଟା ବହୁତ ଭଲ ଇଏ ସିଏ ସେମିତି ସେଇ ନାଁ ଟା ମାନେ ଦି ଆଡୁ ଭଲ ହେଇଛି ସେଇ ନା ଟା। ଆଉ ଆଉ କଣ କୁହନ୍ତୁ ଆପଣଙ୍କର ବଡ ଭଉଣୀର ନାଁ ଟା ବି ଯୋଉ ଆକାଂକ୍ଷା ସେଇଟା ବି ମତେ ଭଲ ଲାଗେ ଯେତେବେଳେ ମୁଁ ଛୋଟ ଥିଲି ସେଇ ନାଁ ଟାରେ ମାନେ ବହୁତ ନା ଚାଲୁଥିଲା ଯେମିତି ଆକାଂକ୍ଷା ଭିଲିପ୍ସା ଅନାମିକା ଅନୁରାଧା ଏଇ ଟାଇପ ର ନାଁ ଗୁଡାକ ବହୁତ ଚାଲୁଥିଲା ମାନେ ମ ତ ଏଇ ସବୁ ନାଁ ଗୁଡାକ ଭଲ ଲାଗେ ଏ ର ନାଁ ର ମହତଵ ମତେ ଲାଗେ କି ସବୁ ପାଖରେ ସିଏ ଆଗରେ ରହିବେ ବୋଲି ତାଙ୍କର ନାଁ ଟା ଭଗବାନ ଏରେ ଦେଇଛନ୍ତି ଆପଣଙ୍କୁ ସେମିତି ଲାଗେ।
ମୋ ନାଁ ର ଅର୍ଥ ହଉଛି ପ୍ରଥମ ଇଞ୍ଚ ମୁଁ ମୋର ବାପା ମାଙ୍କର ବି ଦ୍ଵିତୀୟ ଛୁଆ ତ ସେଥିଲାଗି ମୁଁ ସୋଫି ନାହିଁ ବ୍ୟବହାର କରେ। ଏହାର ନାଁ ହଉଛି ମାନେ ସୁଖୀର ମାନେ ହଉଛି ବୁଦ୍ଧି। ମତେ ଲାଗେ କି ଏ ନାଁ ବ୍ୟବହାର କଲେ ଭଗବାନ ମତେ ଟିକେ ବୁଦ୍ଧି ଦେବେ କାରଣ ତମ ନାଁ ବି ତମ ଜୀବନର କାମ ହଉ ଯାହାବି ହଉ ତା ଉପରେ ବହୁତ ପ୍ରଭାବ ପକେଇଥାଏ। ତମ କାହାର ପ୍ରଥମ ଇଚ୍ଛା ତ ହେଇ ପାରିଲିନି। ତ ମୁଁ ଭଗବାନଙ୍କୁ ଡାକୁଛି ସୋଫି ନା ବ୍ୟବହାର କଲେ ମେବି ଟିକେ ବୁଦ୍ଧି ମିଳିଯିବ ମତେ
ମାନେ ଏଇଟ ହଟା ଠିକ୍ ଅଛି ହେଲେ ଆପଣ ଯୋଉ ବାରମ୍ବାର ମନ ଦୁଖ କରୁଛନ୍ତି କି ଆପଣ କାହାର ପ୍ରଥମ ଇଚ୍ଛା ହେଇପାରିଲେନି ବୋଧେ ଆପଣ ଜାଣିନଥିବେ। କି ଆପଣଙ୍କ ବାପା ମା ଆପଣଙ୍କ ଭଳିଆ ଝିଅଟେ ଖୋଜୁଥିବେ ସେଇଟା ହିଁ ତାଙ୍କର ପ୍ରଥମ ଇଛା ଥିବ। ହେ କିଏ ଆଗ ଜନ୍ମ ହେଲା କିଏ ପଛ ଜନ୍ମ ହେଲା ସେଇଟାକୁ ନେଇକି ଆଉ ମନ ଦୁଃଖ କଲେ ଆଉ ସମ୍ଭବ କି ଏମତି କରିବାର ବି କଥା ନୁହଁ ନା ତ ସେଇୟଆ ହିଁ ହେଇଥିବ ବୋଲି ମୁଁ ଭାବୁଛି। ତ ଆଉ ମୁଁ କଣ କହୁଥିଲି କହିଲେ ଆପଣଙ୍କ ଅନ୍ୟ ସବୁ ଭାଇ ଭଉଣୀ ମାନେ ମାନେ ଆପଣ ନିଜ ଭାଇ ଭଉଣୀ ଆପଣ ଦିଜଣ ଭଉଣୀ ଆଉ ସବୁ ଏମିତି ବଡ଼ାପା ପୁଅ ସାନପା ପୁଅ ମାଉସୀ ମାମୁ ପୁଅ ଏମିତି ତ
ହଁ ମୁଁ ହଁ ଆମେ ଦି ଭଉଣୀ ମୋ ଉପରେ ମୋ ଉପରେ ମୋ ବାବାଙ୍କ ଉପରେ ଦିଟା ବଡ ବା ବାପା ଅଛନ୍ତି ତ ତାଙ୍କ ଛୁଆ ଆମ ଛୁଆ ମିଶେଇକିନା ଆମେ ସାତ ଭଉଣୀ। ଆଉ ଗୋଟେ ଭାଇ ସମସ୍ତେ ଏଇଆ ଇଚ୍ଛା କରୁଥିଲେ। ଯେହେତୁ ମୁଁ ସାନ ସବୁଠୁ କିଏ ଗୋଟେ ପୁଅଟେ ହଉ ଆଉ। ମମି ଯୋଉମାନଙ୍କୁ ବି ପଚାରିଲା ବ୍ରାହ୍ମଣ ହଉ ଯୋଉମାନଙ୍କୁ ସମସ୍ତେ କହିଲେ ଏଇ ଗୋଟେ ପୁଅ ହବ। କିନ୍ତୁ ମୁଁ ତାଙ୍କୁ ଝିଅ ହେଇକି ନା ବହୁତ ହି କହିଲେ କି ନା ମୁଁ ତ ତମର ସବୁ ଇ ଛାରେ ପାଣି ପକେଇଦେଲି ମୁଁ ତ ଗୋଟେ ଝିଅ। ବାସ୍ ମୁଁ ଛୋଟବେଳେ ଟିକେ ଗୋରା ଥିଲି ବୋଲି ମତେ ଆଣିଥିଲେ ବୋଧେ ମତେ ଲାଗୁଛି। କିନ୍ତୁ ଏବେ ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ମୁଁ କଳା ବି ହେଇଗଲାଣି ତ କହିବି ଆଉ
ନାଇଁ ଦେଖନ୍ତୁ ଆପଣ ଛୋଟବେଳୁ ଯଦି ଓ ଗୋରା ଥିଲେ ଏବେ ଆପଣ ଯୋଉ କହୁଛନ୍ତି ସୂର୍ଯ୍ୟଙ୍କ ପାଇଁ କଳା ହେଇଯାଇଛନ୍ତି ଖରାରେ ତ ସ ବୁହି କଳା ପଡ଼ିଯାଉଛନ୍ତି ଟ୍ୟାନ୍ ଯଉ କୁହନ୍ତି ତାକୁ। ଆପଣ ସନ୍ସ୍କ୍ରିନ୍ ବ୍ୟବହାର କରନ୍ତୁ ବଡି ସନ୍ସ୍କ୍ରିନ୍ ହେଲା ମୁହଁ ସନସ୍କ୍ରିନ୍ ହେଲା ଏଇଟାକୁ ବ୍ୟବହାର କରନ୍ତୁ। ଦେଖିବେ ଆପଣଙ୍କ ଆଉ ବି ଆପଣ ମାନେ ବହୁତ ଚିନ୍ତାରେ ରହୁଥିବେ ସେଥି ପାଇଁ ମଧ୍ୟ କଳା ପଡି ଯାଉଥିବେ ତ ଆପଣ ଆଗକୁ ଦେଖିବେ ଆପଣ ଛୋଟ ବେଳେ ଯେପରି କଲର ଦିଶୁଥିଲା ଆପଣଙ୍କର ଗୋରା ମାନେ ଯେତିକି ଗୋରା ସେମିତି ଗୋରା ହେଇଯିବେ ଖାଲି ସେ ନାକୁ ଏବେ ଟିକେ ମାନେ ଏମିତି କଳା ପଡ଼ିଯାଉଥିଲେ ସେମିତି କିଛି କଥା ନାହିଁ। ଆଉ ଯୋଉ ରହିଲା ଆପଣ କହୁଛନ୍ତି କି ଆପଣ ଝିଅ ବୋଲି ଆପଣ ପସନ୍ଦ କରନ୍ତିନି ହେଲେ ନା ଆଗରୁ ସେମିତି ସବୁ ଚାଲୁଥିଲା ଏବେ ଆଉ ଦୁନିଆରେ ସେମିତି ଚାଲୁନାହିଁ ଆଉ ଆପଣଙ୍କ ବାପା ମା ତ ଜମା ବି ସେମିତି ମାନେ ଭାବିିନଥିବେ ଆପଣଙ୍କ ମାମା ଙ୍କୁ ଆପଣ କେବେ ଭଲରେ ପଚାରିବେ ଆପଣଙ୍କ ମାମା ବି କହିବେ କି ହଁ ମୁଁ ଚାହୁଁଥିଲି ମୋର ଆଉ ଗୋଟେ ଝିଅ ହଉ ମାନେ ମୋର ଆଉ ଗୋଟେ ଲକ୍ଷ୍ମୀ କିମ୍ବା ସରସ୍ୱତୀ ମୋ ଘରକୁ ଆସୁ ମାନେ ଆପଣଙ୍କ ବଡ ଭଉଣୀ ଯେମତି ସରସ୍ବତୀ ସରସ୍ଵତୀ ହେଇଥିବେ ଆପଣ ଲକ୍ଷ୍ମୀ ହେଇଥିବେ କି ଆପଣ ଯଦି ସରସ୍ଵତୀ ହେଇଥିବେ ଆପଣ ମାନେ ଆପଣଙ୍କ ବଡ ଭଉଣୀ ଲକ୍ଷ୍ମୀ ହେଇଥିବେ ଆପଣ ଦେଖିବେ କେବେ ପଚାରିବେ ଆପଣଙ୍କ ବାପା ବାପା ମାଆ ଙ୍କୁ ବାପା ମା କହିବେ। ଆଉ ବାପା ମାନେ ତ ସବୁବେଳେ ଚାହାନ୍ତି ତାଙ୍କର ଝିଅ ହିଁ ହଉ ପୁଅ ହିଁ ନ ହଉ ଏଇଟା ବି ସତ କଥା ଆପଣଙ୍କୁ କେମିତି ଲାଗେ?
ଁ ମୋ ମାତାଙ୍କୁ ପଚାରିଥିଲି କି ଆପଣ ମତେ ଅଧିକ ଭଲ ପାଆନ୍ତି ନା ମୁଁ ଦିଦି କୁ ଅଧିକ ଭଲ ପାନ୍ତି।
ସିଏ ବିନା ଦ୍ଵିତୀୟ ଥର ଭାବିକିନା କହିଥିଲେ ଦ ଆଉ ଏଇଟା ସତ କଥା କିନ୍ତୁ କିଛି ଲାଭ ନାହିଁ ମୋ ଦିଦି ମତେ ତାଙ୍କ ଠୁ ଅଧିକ ଭଲ ପାଏ। ମୁଁ ମୋ ଦିଦି କୁ ଯଦି ବି ପଚାରିବି ତୁ ମମି କ ଅଧିକ ଭଲ ପାଉ ନା ମତେ ଭଲ ପାଉ ସି ମୋ ନାଁ ନେଇଯିବ। ତ ମୁଁ ଜିତିକି ହିଁ ଅଛି।
ହଁ ସେଇଟା ତ ଆପଣ ଠିକ କଥା କହିଲେ। ହେଲେ ଏ ମାନେ ଆପଣ ଯୋଉ କହିଲେ ଆପଣଙ୍କ ମାମା ଏମିତି କୁହନ୍ତି ବିନା ଦ୍ଵିତୀୟ ଥର ଭାବିକି କୁହନ୍ତି କି ଆପଣଙ୍କ ଦିଦିକୁ ସେ ଭଲ ପାଆନ୍ତି ବୋଲି ସେଇଟା ମାନେ ଏମିତି ଖାଲି କହିଦିଅନ୍ତି ତା ବୋଲି କଣ ସିଏ ଆପଣଙ୍କୁ କେବେ ଖାଇବାକୁ ଦେଲେ ଆପଣଙ୍କ ଦିଦିକୁ କେବେ ଦିଅନ୍ତିନି କି ଆପଣଙ୍କ ଦିଦି କ ଦେଲେ ଆପଣଙ୍କୁ କେବେ ଦିଅନ୍ତିନି ଏମିତି କଣ ହୁଏ କି ତ ସେମିତି ଚଳେ ଆଉ ଆପଣଙ୍କ ଭଉଣୀ ଭିତରେ ଏତେ ଭଲ ପାଇବା ଅଛି ଭାବିକି ମତେ ଭଲ ଲାଗିଲା କାହିଁକି ନା ମୋର ଆଉ ମୋ ଭଉଣୀ ଭିତରେ ତ ଡେଲି ଆମେ ଚୁଟି ଗୁମାଘୁମି ହେଇକି ମାଡ ମରାମରି ହେଇଯାଉଛୁ ଆପଣ କେବେ ମାଡ ମରାମରି ହୁଅନ୍ତୁି।
ମୁଁ ଆମେ ବହୁତ ମରାମରି ହଉ ସ ଛୋଟବେଳେ ମୋ ଛାତି ରେ ଚା ଢାଳି ଦେଇଥିଲା ମୁଁ ତାକୁ ପନିିକି ଧରିକି ଗୋଡାଏ ଆମେ ବହୁତ ମରାମରି ହଉ କିନ୍ତୁ ଆ ଭିତରେ ଯେତେବେଳେ ଆମେ ବଡ ହେଲୁ ଆମେ ଜାଣିଲୁ ଆମ ଦି ଜଣଙ୍କୁ ଦି ଜଣଙ୍କ ସାହାଯ୍ୟର ଆବଶ୍ୟକତା ଅଛି ତାର କିଛିଟା ଜିନିଷ ଲୁଚେଇବା ପାଇଁ ମୋ ସାାହାଯ୍ୟ ଆବଶ୍ୟକତା ଅଛି ମତେ କିଛିଟା ଜିନିଷ କରିବା ପାଇଁ ତା ସାହାଯ୍ୟର ଆବଶ୍ୟକତା ଅଛି। ତ ଆମେ ଦି ଜଣ କହିଲୁ କି ଆମେ ସାଙ୍ଗ ହେଇକି କାମ କରିବା। ଆଜି ବି ମରାମରି ହଉ ରଜରେ ମୁଁ ଛାତ ଉପରେ ଠିଆ ହେଇଥିଲି ମୁଁ ତଳକୁ ଯିବିନି ତା ଯୋଗୁଁ କିନ୍ତୁ ଏ ସବୁ ଚଳୁଥାଏ କାରଣ ଆମକୁ ଦି ଜଣଙ୍କର ଆବଶ୍ୟକତା ବହୁତ ଅଛି।
ହଁ ସେଇଟା ବି ହଉଛି ମାନେ ଠିକ କଥା ଦି ଭଉଣୀ ବଡ ସାନ ହେଇକି ସାନ ସାଙ୍ଗ ଭଳିଆ ରହିଲେ ଭଲ। ସାଙ୍ଗ ଭଳିଆ ରହିଲେ ହିଁ ସମସ୍ତେ ମାନେ ଆପଣ ଦି ଜଣଙ୍କୁ ଉଭୟକୁ ସମସ୍ତେ ଭଲ ପାଇବେ ଯାହା ହଉ ଭଉଣୀ ଭଉଣୀ ଭିତରେ କେତେ ଏତେ ଭଲ ପାଇବା ଅଛି ବୋଲି ସମସ୍ତେ ଭାବିବେ ଭାବିବେ କଣ ଆପଣଙ୍କ କଥାରୁ ତ ଲାଗୁଛି କି ଅଛି ବୋଲି। ଆପଣ ଯାହା ହଉ ମୋ ଭଉଣୀ ଭଳିିଆ ନୁହନ୍ତି ମୁଁ ଆପଣ ମୋ ଭଉଣୀ ଭଳିିଆ ପାଇକି ବହୁତ ଦୁଃଖ ତ ନୁହଁ ଛାଡା ଭଗବାନ ଦେଇଛନ୍ତି ସିଏ ମୋ ପାଇଁ ନିଶ୍ଚିନ୍ତ ଭଲ ହୋଇଥିବ। ଆଉ ଆପଣଙ୍କ ଭାଇମାନେ ସବୁ ଭଲ ନା ଆପଣଙ୍କ ଭାଇମାନଙ୍କ ସହିତ ମାଡ଼ଗୋଳ କି ଝଗଡ଼ା କି ଭଲରେ କଥା ହବା କରନ୍ତି।
ଯେହେତୁ ମୁଁ ପୁରା ଆମ ବଂଶରେ ସାନ ସମସ୍ତେ ମତେ କଣ୍ଢେଇ ଭଳିଆ ଖାଲି ଫୋପଡା କଚଡା କରନ୍ତି। ମତେ ବାଡାନ୍ତି। ମୋ ସହିତ ଲାଗନ୍ତି। ମତେ ରେଜ୍ ବିଟ କରନ୍ତି।
ଦେଖନ୍ତୁ। ଘରର ସାନ ହେଉଛି ମୋ ଭଉଣୀ ତ ମୁଁ ଦେଖିଛି ଘରର ସବୁ ବଡ ଭାଇ ଭଉଣୀ ମାନେ ତାକୁ କେତେ ଭଲ ପାଆନ୍ତି। ତ ଆପଣ ମୋତେ ମିଛ କହୁଥିଲେ ଆପଣଙ୍କୁ ମଧ୍ୟ ଆପଣଙ୍କ ବଡ଼ ଭାଇ ଭଉଣୀମାନେ ସମସ୍ତେ ବହୁତ ଭଲ ପାଉ ମୁଁ ଠିକ୍ କହିଲି ନା?
ସେ ସବୁବେଳେ ମୋ ପାଇଁ ଚକଲେଟ୍ କୁର୍-କୁରି ନେଇକି ଆସନ୍ତି। କିନ୍ତୁ ମୁଁ ଜାଣିନି ଆମେ ଗୋଟେ ବାହାଘରରେ ଯାଇଥିଲୁ। ପାଣି ବୋଟଲ ବା କ୍ୟାପ ରେ ମତେ ମିଶି ସମସ୍ତେ ବାଡେଇଲେ ଚାରିଆଡୁ ଆଉ ମତେ ଧରିକିନା। ଉପରୁ ତଳକୁ ପକେଇଦେବେ ବୋଲି ଡରେଇଲେ ସବୁଥରକ ମୋ ସହିତ। ତ ଏଇୟାଆ କରନ୍ତି ମତେ ଧରିକି କହିବେ ଆମେ ତତେ ତଳେ ଫୋପାଡିଦବୁ ତଳେ ଫୋପାଡିଦବୁ। ମୋ ଫୋନ୍ ନେଇକି ଲୁଚେଇ ଦେବେ। ମତେ ବାଡେଇବେ କିନ୍ତୁ ମତେ ଖାଇବାକୁ ବହୁତ ଦିଅନ୍ତି ଆଉ ଭୋଜି ଭାତରେ ଗଲେ ମୋ ପାଇଁ ଖାଇବାକୁ ଆଣିଦେବେ କାରଣ ମତେ ଗହଳି ଭିତରେ ଖାଇବା ପସନ୍ଦ ନୁହଁ। ଗୋଳେଇ ଦେବେ ଭାତ ଖୁଆଇ ଦେବେ ଗୋଡମୋଡି ଦେବେ ଏଇ ସବୁ କରନ୍ତି। କିନ୍ତୁ ତାଙ୍କ ମାଡ ଟା ସର୍ବ ଉପରେ ସେ ମତେ ବହୁତ ମାରନ୍ତି। ଆଉ ମୋ ହାତ ପହଞ୍ଚେନି ତାଙ୍କ ପାଖରେ ତ ମୁଁ ତାଙ୍କୁ ମାରି ବିି ପାରିନି।
ହଁ ସାନ-ମାନଙ୍କୁ ସେମାନେ ଗେହ୍ଲାରେ ହିଁ ବାଡାନ୍ତି ଆପଣ ଦେଖୁନାହାନ୍ତି। ଆପଣଙ୍କୁ ବୋତଲରେ ହିଁ ବା ବାଡେଇଲେ ମାନେ ଖାଲି ବୋତଲରେ। ସେ ଚାହିଁଥିଲେ ବାଡିରେ ବି ବାଡେଇ ପାରିଥାନ୍ତେ। ହେଲେ ସେ କହିଲେ କି ମୋର ସାନ ଗେଲ୍ହୀ ଭଉଣୀ ଟା ଆଉ କଣ ତାକୁ କଷ୍ଟ ଦେଇ ପାରିବି। ସେଇଥିପାଇଁ ବୋତଲ ରେ ବାଡେଇଲେ ଏଇଟା ହିଁ ତ ଭଲ ପାଇବା। ଏଇଟାକୁ ତ ଭାଇ ଭଉଣୀ ଭିତରେ ସ୍ନେହ କୁହନ୍ତି ପ୍ରେମ କୁହନ୍ତି ଆପଣ ଏଇ ସବୁ କଥାକୁ ଆଉ କିଛି ବର୍ଷ ଗଲେ ମାନେ ଆପଣ ଯେତେବେଳେ ଚାଳିଶ ବର୍ଷ କିମ୍ବା ପଚାଶ ବର୍ଷର ହେଇଯିବେ। ସେବେ ଏଇ ପଦ କଥାଟା ମୋର ମନେ ରଖିଥିବେ। ଆଉ ହଉଛି ବୁଝିପାରିବେ ମୁଁ କଣ କହୁଛି। ହଉ ଆପଣ ଏବେ ଯାଆନ୍ତୁ ତାହେଲେ ରାତ୍ରିର ଭୋଜନ କରିବେ। ମୁଁ ବି ଯାଉଛି ଟିକେ ରାତି ଖାଇବା ଖାଇ ଦେଇେକି ଶୋଇପଡ଼ିକି। ମୁଁ ଏବେ ତାହେଲେ ରଖୁଛି।
ଆଜ୍ଞା ଧନ୍ୟବାଦ।